ହ୍ୟାଲୋ।
ଆଜ୍ଞା ନମସ୍କାର। ଭଲ ଅଛନ୍ତି?
ହଁ ଭାଇ ନମସ୍କାର। ଆପଣ କେମିତି ଅଛନ୍ତି?
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ବହୁତ ଭଲ ଅଛି। ଆଉ ଆପଣଙ୍କ ପରିବାର ସବୁ ଭଲ ଅଛନ୍ତି?
ହଁ ଭାଇ ପରିବାର ସମସ୍ତେ ଭଲ ଅଛନ୍ତି। ଭଲ ମାନେ କଣ ଭାଇ ଭଲ ମନ୍ଦ ତ ଜାଣିଛ ଲାଗିରହିଥିବା ଏମିତି କିଛି ସମୟ ନାହିଁ ଯେ ଯେତେବେଳେ ସମ୍ପୂର୍ଣ୍ଣ ମଣିଷ ଭଲରେ ଥିବ ଆଉ ଏମତି କି କିଛି ବି ସମୟନାଇ ଯେ ମଣିଷ ସବୁବେଳେ ଦେହ ଖରାପ ହେଇଥିବ। ସେଟା ଭାଇ ଦୁନିଆର ରୀତିନୀତି ଆଜି ଭଲ ଅଛୁ କାଲି ଭଲ ପରେ ମନ୍ଦ ଆସେନାହିଁ କି ସେମିତି ଆଜି ସୁସ୍ଥ ଅଛୁ କାଲି ହଠାତ୍ ଦେହ ଖରାପ ହବ ତାପରେ ଆଉ ଥରେ ସୁସ୍ଥ ଏଇ ତ ଭାଇ ଜୀବନ ଚାଲିଛି ଆଉ।
ଆଜ୍ଞା ଆଜ୍ଞା ନିହାତି ଭାବରେ ଏମତି ତ ଚାଲି ରହିଛି ଆପଣଙ୍କ ଆଜ୍ଞା ଅଜ୍ଞା। ଆମର ପରିବାର ତ ସମସ୍ତେ ସୁଖମୟ ଅଛନ୍ତି ବହୁତ ଭଲ ଚାଲିଛି। ଆଉ ନିତ୍ୟକ୍ରମ ସରିଲା କିଛି ସମୟ ପରେ ଭଜନ ହବ।
ଆଚ୍ଛା ଆଚ୍ଛା ହଁ ମୋର ବି ଭାଇ ସରିଲାଣି।
ପାହାଡ଼ିଆ ଅଞ୍ଚଳ ରହିଛି ତ ଆମକୁ ବହୁତ ଭଲ ଲାଗେ ଆପଣଙ୍କୁ କେମିତି ଲାଗେ ତ କହି
ହୁଁ ନାଇଁ ନାଇଁ ମୁଁ ବି ଭାଇ ମୁଁ ବି ମୁଁ ବି ଭାଇ ସେ ଗାଁ ଗାଁ ରେ ହିଁ ଆମେ ରହୁଛୁ ମାନେ ପାହାଡିଆ ଅଞ୍ଚଳ ଗାଁ ଅଞ୍ଚଳ ମୁଁ ବି ଆମେ ସହରରେ ଭାଇ ରହୁନୁ ଗାଁରେ ହିଁ ରହୁଛୁ। ଆଉ ଗାଁ ର ପରିବେଶ ହିଁ ମାନେ ବହୁତ ମାନେ ଆନନ୍ଦିତ ଲାଗେ ଗାଁ ରେ ରହିକି।
ଆଜ୍ଞା ଆଜ୍ଞା ଗାଁ ର ସେଇ ନଦୀ ନାଳ ସେ ପାହାଡ଼ ପର୍ବତ ମାନେ ପାହାଡ଼ ଉପରକୁ ଚଢ଼ିକି ଯିବା ସକାଳର ସେ ଦୃଶ୍ୟ ଆଉ ଗାଧେଇକି ଆସିବା। ଆଉ କିଛି ଖାଇବା ନେଇକି ଯାଇକି ସେଠି ବନେଇବା ଖାଇକି ଆସି ଥିବା ବଣଭୋଜି ହେବା
ବଣଭୋଜି ଆମେ ବି ବହୁତ ବହୁତ ଭାଇ ବଣଭୋଜି ଆମେ କରୁଛୁ। ବଣଭୋଜି କରିଛୁ ମାନେ ଆମେ ଯାହା ଭୋଜି କରିବା ପାଇଁ ଯାହାବ ଆମର ସାମଗ୍ରୀ ଦରକାର। ହଣ୍ଡା ଡେକଚି ଠୁ କଡେଇ ଯାହା ରୋଷେଇ କରି ମାନେ ସକାଳୁ ଆମେ ବାହାରି ଯାଉ। ସେଠିକି ଯାଇ ନଦୀ ପାଖରେ ଆମ୍ବ ତୋଟା ତଳେ ଅଛି ସେଠି ରୋଷେଇ କରୁ। ଗାଧେଇବୁ ସେଠି ଖାଇବୁ ବହୁତ ମାନେ ସାଙ୍ଗସାଥି ସହିତ ମଜାାମସ୍ତି ସବୁ କରିକି ଆସିକି। ସନ୍ଧ୍ୟା ବେଳେ ଘରକୁ ଆଶୁ ମାନେ ସେ ସମୟ ନାହିଁ ଗୋଟେ ଗାଁ ଯୋଉ ପରିବେଶ। ସମୟ ହିଁ ବହୁତ ଅଲଗା ମାନେ ବହୁତ ଆନନ୍ଦ ଲାଗେ ସେଟା। ଦେଖିବା ପାଇଁ ଯେ ମାନେ ଗୋଟେ ତମେ ଆମ ଗାଁ ପାଖପଖ ଆମ ପାଖରେ ହିଁ ନଦୀ ଅଛି ବହୁତ ବଡ ବଡ ପର୍ବତ ବି ଅଛି ନିଜକୁ ଗୋଟେ ଅନୁଭବ ହୁଏ ଯେ ଆମେ ବଣଭୋଜି ମାନେ ଉ ସହରର ଲୋକମାନୋନେ କେମିତି ମାନେ ଗୋଟେ ଗୋଟେ ଯଉଡା ଭୋଜି ପ୍ଲେସ ଥାଏ ସେଠିକି ଯାଆନ୍ତି ଭୋଜି କରନ୍ତି ସେତେବେଳେ ସେମାନଙ୍କୁ ଫିଲ୍ ହୁଏ ଯେ ଆମେ ଗୋଟେ ବଣ ଜଙ୍ଗଲକୁ ଆସେ। ବଣଭୋଜି କିନ୍ତୁ ଆମର ଭାଇ ଗାଁ ହିଁ ସେମିତି ଆମେ ଯୋଉଠି ଭୋଜି କଲେ ବି ଆମକୁ ବଣ ଭୋଜି ଭଳିଆ ଫିଲି ଆସେ।
ଆଜ୍ଞା ଆଜ୍ଞା ନିହାତି ଭାବରେ ଆପଣ ଯଉ କହିଲେ ଏଇଟା ମୋତେ ବହୁତ ଖୁସି ଲାଗିଲା ଆଉ ନିଜକୁ ଗର୍ବ ବି ହୁଏ କାହିଁକି ନା ସହରାଞ୍ଚ ଅଞ୍ଚଳ ଲୋକମାନୋନ କଣ ଯାନବାହାନ ବ୍ୟବହାର କରି ଗ୍ରାମ ବାସୀକୁ ଆସନ୍ତି ଆଉ ଆସିକି ନିଜର ଅ ସମୟ କଟାନ୍ତି କିନ୍ତୁ ଆମେ କଣ ଯେତେବେଳେ ଚାହିଁବା ସେତେବେଳ ଯେଉଁ ସ୍ଥାନରେ ମଧ୍ୟ କରିପାରିବା କାହିଁକିନା ଆମେ ତ ଏଇ ପାହାଡିଆ ଅଞ୍ଚଳରେ ହିଁ ରହୁ ବସବାସ କରୁ ତ ଯୋଉଠାରେ ଚି। ଖାଇବା କଲେ ବି ଆମକୁ ସେଇ ଆନନ୍ଦ ସଦାବେଳେ ସଦା ସର୍ବଦା ତ ମିଳି ରହିଥାଏ କିନ୍ତୁ ସେମାନଙ୍କୁ ସେଇ ସମୟ ଟା ଟା ଖୋଜିକି ମାନେ ଆସିବାକୁ ପଡେ ସମୟ ଦବାକୁ ପଡେ। ଏ ସେଇଟା ବହୁତ ମାନେ ପାର୍ଥକ୍ୟ ରହିଯାଉଛି। ତ ନିଜକୁ ସେଇଟା ମତେ ବହୁତ ମାନେ ଆନନ୍ଦିତ ଆଉ ଗର୍ବ ବି ଅନୁଭବ ହୁଏ ଯେ ଆମେ ଏଇ ଅଞ୍ଚଳରେ ରହୁଛୁ। ଆଉ ପାହାଡ଼ ଯେମିତିକି ସକାଳୁ ଉଠିକି ପାହାଡ଼ ଚଢ଼ିକି ଯିବା ସାଙ୍ଗସାଥି ମେଳ କରି ଯିବା ସେଇ ନଦୀ ନାଳରେ ଗାଧେଇକି ଆସିବା। ସହରାଞ୍ଚଳରେ ତ ସେ ସବୁ କରିପାରନ୍ତିନି ନା ମାନେ ଗାଧୋଇବା ବାହାରେ ଗାଧୋଇ ପାରନ୍ତିନି କିନ୍ତୁ ଆଜ୍ଞା।
କଣ ତାଙ୍କର ମାନେ ଯୋଉମାନେ ବି ଚାକିରି କରନ୍ତି କାହିଁକିନା ସହରରେ ରହିବାର ଭାଇ ମୁଖ୍ୟ କାରଣ ହୋଉଛି ସେଠି କାହିଁକିନା ଦେଖ ସେଠି ଯୋଉମାନେ ନିଜର ମାନେ ବ୍ୟବସାୟ କରିବା ପାଇଁ ଯାଆନ୍ତି କିମ୍ବା ଯୋଉମାନେ ବ୍ୟବସାୟ କରିକି ସେଠି ରହି ଯାଇଛନ୍ତି ଯୋଉମାନେ ଚାକିରୀ କରନ୍ତି ସେମାନଙ୍କ ପାଇଁ ସହରର ସେମାନଙ୍କ ପାଇଁ ଉପଯୋ ଉପଯୋଗୀ କଣ ସେମାନେ ସେଥିପାଇଁଁ ସେଠି କାହିଁକିନା ସମସ୍ତ ଲୋକ ଭାଇ ଗାଁରୁ ହିଁ ଆସନ୍ତି କିନ୍ତୁ ଗାଁରୁ ସେମାନେ ସହରକୁ ଏଥିପାଇଁ ଯାଆନ୍ତି ଯେ ସେଠି କିଛି କାମ କରିକି ଦି ପଇସା ରୋଜଗାର କରିବୁ। ସେମାନେ ଭାଇ ସେ ଦି ପଇସା ରୋଜଗାର କରିବାରେ ସେମାନେ ସେ ସବୁ ଅନୁଭୂତି ଭୁଲି ଗଲେଣି। ଆଉ ସେମାନଙ୍କୁ ସେ ସବୁ ଅନୁଭୂତି ଅନୁଭବ ହିଁ ହୁଏନି। କାହିଁକିନା ସେମାନେ ଭାଇକି ଦେଖ ନଦୀ କଣ ନାଳ କଣ ସେ ସବୁ କିଛି ଜାଣି ପାରିଲେନି। ଧୀରେ ଧୀରେ କାମ ସମୟ ଏମିତି ଆସିଲାଣି ଯେ ସହରରେ ଯାଇକି ସେମାନେ ଜାଗା କିଣିକି ଘର ଦ୍ୱାର କରିକି ତାଙ୍କର ସେଥିରେ ହିଁ ପରିବାର ସେମାନଙ୍କର ସେଥିରେ ବି ସେମାନେ ଗାଁର ମାହୋଲ କଣ କେବଳ ଗାଁ ରେ ଯଦି କଣ ଭଲ ମନ୍ଦ ହେଲା ପୂଜା ପାଠ ହେଲା ଏମିତି କୌଣସି ହେଲେ ହି ସେମାନେ ଆସନ୍ତି ବୁଲିକି ଆସନ୍ତି କିନ୍ତୁ ଭାଇ ଯୋଉମାନେ ଗାଁରେ ରୁହନ୍ତି ମାନେ ସେମାନଙ୍କର ମଜା ହିଁ ଗୋଟେ ଅଲଗା। ବିଭିନ୍ନ ପ୍ରକାର ଭାଇ ଛୋଟ ଛୋଟ ଛୋଟ ପର୍ବଠୁ ଆରମ୍ଭ କରିକି ଆମେ ବହୁତ ପ୍ରକାର ପର୍ବ ପର୍ବାଣୀ ରୀତିନୀତି ସବୁ ପାଳନ କରିକି ରହିଥାଉ। ତାପରେ ଆମର କଳା ସଂସ୍କୃତି ଯେତିକି ଗାଁ ର ଜାଣିଥିବେ ଗାଁର ମୁ କିଛି ମୁ ମୁଖ୍ୟ ଦେବୀ ପୂଜା ହୁଏ। ମୁଖ୍ୟ ଗାଁରେ ଠାକୁର ଥାଆନ୍ତି। ଜାଣିଛନ୍ତି ନା ନା ଆପଣଙ୍କ ବି ତ ଥିବ ସେମତି ଗାଁ ଦେବଦା ଗାଁ ଦେବୀ ଶୁଣିଥିବେନା? ତାପରେ ନୂଆ ନୂଆ ଖାଇ ଯେ ନୂଆ ନୂଆଖାଇ ଯେତେବେଳେ ଆସେ ମାନେ ଇଷ୍ଟ ଦେବୀ ଯିଏ ତାଙ୍କୁ ପ୍ରଥମେ ପୂଜା କରାଯାଏ ଆମର ଏଠି।
ଆଜ୍ଞା ପୂଜା ଅର୍ଚ୍ଚନା ତ ଲାଗି ରହେ
କିନ୍ତୁ ପ୍ରତି ଘରେ ଭାଇ ନୂଆ ଖାଇ ଆମର ଗୋଟେ ସମୟରେ ସମ ସମସ୍ତେ ସ୍ତଙ୍କ ଘରେ ଭାଇ ନୂଆ ରୋଷେଇ ହୁଏ। କିନ୍ତୁ ଆମର ଗ୍ରାମ ଦେବୀ ଯୋଉଟା ଅଛି ନାଇଁ କିି ସେଠିକି ସମସ୍ତେ ଯାଆନ୍ତି ସେଠି ପୂଜା କରନ୍ତି ପ୍ରଥମେ ମାଙ୍କୁ ଖାଇବାକୁ ଦିଆଯାଏ ଭୋଗ ପ୍ରସାଦ ଟା। ତାପରେ ଆମେ ଗାଁ ଲୋକ ସବୁ ମିଶିକି ଖାଉ। ମାନେ ଆମର କର୍ତ୍ତବ୍ୟ ଯେ ଭାଇ ଆମେ ଆମର ପର୍ବପର୍ବାଣୀ ଆମର କଳା ସଂସ୍ ସ୍ମୃତି ବଜାଇ ରଖିବା। ଆଗାମୀ ଭବିଷ୍ୟତରେ ବି ଯେମିତି ଆମର ଉ ଦ୍ଵିତୀୟ ପିଢି ଯେତେବେଳେ ଆସିବ ସେମାନେ ବି
ଆଜ୍ଞା ଆଜ୍ଞା। ଆପଣଙ୍କ କଥା ଶୁଣିକି ବହୁତ ଖୁସି ଲାଗୁଛି।
ହଁ ଭାଇ ସେଇଆପା ସହରରେ ରହିଲେ କଣ କି ମାନେ ସେମାନେ ଭୁଲି ଯାଆନ୍ତି କେବଳ ହଁ ଡା ଆପଣ ଯଦି ଡାକିବେ ତାକୁ ନାହିଁ ଆସ ପୂଜାଟେ ଅଛି। କିନ୍ତୁ ଗାଁରେ ରହିଲେ ଭାଇ ଡାକିବାକୁ ପଡେନି ଆମେ ଯେ ଯେତେବେଳେ ପୂଜା କୁ ଯାଉ ଆମର ଗୋଟେ ଏଠି ବ୍ୟାଘ୍ର ଦେବୀ ପୂଜାଟେ ହୁଏ ପ୍ରତିିବର୍ଷ ହୁଏ ଆମେ ଛୋଟବେଳୁ ହିଁ ଦେଖି ଆସିଛୁ ଭାଇ ଯେତେବେଳେ ସେଦିନ ପୂଜା ହବ ଆମେ ସେଦିନ ସ୍କୁଲ ବନ୍ଦ କରିଦୋଉ। ଛୋଟବେଳେ ହେଲା। ସ୍କୁଲ ବନ୍ଦ କରିଦଉ। ତାପରେ ଆମେ ସକାଳୁ ହିଁ ଯାଇକି ସେଠି ମାନେ ଝାଡ଼ା ଝୁଡି କରିକି ସଫ ସଫା କରିକି ମାନେ ଆମ୍ବ ତୃଣ ଦିଅନ୍ତି ମାନେ ଭାଇ ସେଟା ଗୋଟେ ମନରୁ ଗୋଟେ ମାନେ ଏତେ ଆନନ୍ଦିତ ଲାଗେ ଯେ ନାଇଁ ଆମର ଏଠି ପୂଜା ହୁଏ। ମାନେ ଗୋଟେ ବହୁତ ବଡ ଜିନିଷ ଭଳିଆ ଆମକୁ ସେଠ ଲାଗେ ଛୋଟ ଯେତେବେଳେ ଥିଲୁ। ବେଳୁ ଏବେ ବି ଭାଇ ଆମେ ଏମିତି ଅଛୁ ଯେ ନାଇଁକି ଏବେ ବି ଆମେ ମାନେ ମୁଁ ଚାହୁଁନି ଯେ ନାଇଁ ମୁଁ ବଡ ହେଇଛି ଆଉ ମୋର କଳା ସଂସ୍କୃତି ମୁଁ ଆଉ ପାଳନ ମୁଁ ସେଥିରେ ଏବେ ବି ହେ ମୋତେ ସେ ଛୋଟ ଦିନ ହିଁ ଏବେ ବି ଆମେ ବି ଯେତ କୌଣସି ଦିନ ପୂଜା ହେଲେ ବି ଭାଇ ଆମେ ଦେଖ କଲେଜ ଯାଉଛୁ ସବୁ ଯାଉଛୁ ମୁଁ ସେଦିନ କଲେଜ ବନ୍ଦ କରିଦେବି ସେଦିନ ଯାହା ବିି ହେଇଥିଲେ ବି। ଯିବି ତାପରେ ସେଠି ଆମେ ପୂଜା ପାଠ ଯୋଉଠ ସେଠି ଝାଟେଇବୁ। ପାଣି ବ୍ୟବସ୍ଥା ପାଣି ବ୍ୟବସ୍ଥା ଅଛି ପାଖରେ। କୁଅ ଅଛି ସେଠି ଆଣିବୁ ଆମ୍ବତ୍ରୁଣ ଦବୁ। ସବୁ ସଫାସୁତୁରା କରବୁ। ତାପରେ ଗାଧା ଫାଧା କରିବି ସମସ୍ତେ ଆସକି ସେଠି ପୂଜା କରବେ। ମାନେ ଭାଇ ବର୍ଷକୁୁ ଥରେ ଆସବ, ସେ ଦିନ ଟାକୁ ଯଦି ତମେ ମିସ୍ କରିଦବ ତାହେଲେ ଭାଇ ଆଉ ଗୋଟେ ବର୍ଷ ଜଗିବାକୁ ପଡିବ, ସେଥିପାଇଁ ମୁଁ ତ ଭାଇ ଖାସ୍ ବିଶେଷ କରି ଗାଁରେ ଯେକୌଣସି ବି ପର୍ବପର୍ବାଣି ହଉ, ମୁଁ ଭାଇ କୌଣସି ଥରରେ ମୁଁ ସେଇଟା ମାନେ ମିସ୍ କରିବାକୁ ଚାହୁଁ ନି, ମୁଁ ସବୁ ଜିନିଷ ଭାଇ ମୁଁ ପାଳନ କରିବି।
ନିହାତି ନିହାତି ଭାବରେ ଆପଣଙ୍କ କଥାରେ ମୁଁ ପୁରା ସହମତ। ଆଉ ଆପଣ ଯୋଉଟା କହିଲେ ଏ ଦେଖନ୍ତୁ ଆପଣ ମାନେ ଏବେ ବର୍ତ୍ତମାନ ସମୟରେ ତ ଏମତି କିଛି କିଛିଟା ଲାଗି ରହିଥିବ କିନ୍ତୁ ପୂର୍ବ ଦିନରେ ଆମେ ଯେତେବେଳେ ଛୋଟ ଛୋଟ ହେଇଥିଲୁ ସେ ସମୟର ମାନେ କାହାଣୀ ମାନେ କିଛି ଅଲଗା ହିଁ ଥିଲା। ମାନେ ସାଙ୍ଗସାଥି ପୂଜା ଅର୍ଚ୍ଚନା। ସମୟରେ ବୁଲାବୁଲି କରିବା, ମେଳାରେ ବୁଲିବା ସେଇ ଜିନିଷ ଗୁଡା ମାନେ ବହୁତ ମନେ ପଡେ ଆଉ।
ଆମେ ଛୋଟବେେଳେ ସେଇଟା ଦେବା, ଛୋଟବେେଳେ ଭାଇ ଆମେ ଦେଖବା ହୁଁ ଆମେ ଯେତେବେଳେ ଛୋଟ ଟ ଥିଲୁ ମାନେ ଦ୍ୱିତୀୟ ତୃତୀୟ ଚତୁର୍ଥ ପଞ୍ଚମ ଏମିତି ଯେତେବେଳେ ପଢୁଥିଲୁ ସେତବେଳେ ଆମେ ସେ ପୂଜା ଗୁଡାକୁ ଦେଖିକି ଆମେ ତା ପରଦିନ କଣ କରିବୁ ଜାନ୍ତୁ ନା ଏମିତି ସିନ୍ଦୁର ଆଣବୁ, ଗୋଟେ ପଥରରେ ପୂଜା କରିବୁ ମାନେ ଆମେ ବି ସେ ଜିନିଷଟାକୁ କରିୁନେଉ। ମାନେ ଭଗବାନ ପ୍ରତି ଏତେ ଗୋଟେ ଭକ୍ତି ଆଉ ଭଲ ପାଇବା ଥିଲା।
ମାନେ ଆନନ୍ଦ ଆଉ ବର୍ତ୍ତମାନ ସମୟରେ ମାନେ ବହୁତ ଦୂର ହେଇଗଲାଣି, ମାନେ ମିଳିବା ବହୁତ କଷ୍ଟକର। ଆଉ ସେଇ ସାଙ୍ଗସାଥି ମେଳ, ବୁଲାବୁଲି ଆଉ ଯେମତି ଲି କି ଯାତ୍ରା ଯୋଉ କହିଲେ ଗାଁ ଗହଳି ଆମର ଯୋଉ ଅ ଦେବୀ ଦେବତା ଅଛନ୍ତି, ତାଙ୍କର ପୂଜା ଅର୍ଚ୍ଚନା ଯୋଉ ଚାଲି ରହିଥାଏ ସେ ସମୟରେ ବହୁତ ମାନେ ମେଳା ଆସିଥାଏ, ତ ସେ ମେଳା ଯେତେବେଳେ ଆସେ ଆମେ ମାନେ ବିଦ୍ୟା ପାଠ ବନ୍ଦ କରି ଆମେ ସେଠାକୁ ବୁଲିବା ପାଇଁ ବୋଲି ବାହାରି ପଡୁ। ବିଦ୍ୟା ପାଠକୁ ଯାଇଥିବୁ କିନ୍ତୁ ମନ ଟା ସିଆଡେ ଥିବ ତ ଆମେ ପ୍ରାୟ ମାନେ ବନ୍ଦ କରିଦଉ ସେ ମେଳାରେ
ଧାରୁ ବି ଭାଇ ଆମେ ସ୍କୁଲ ଯେତେବେଳେ
ଏ ପଳାଉ ବୁଲାବୁଲି କରି ପୁରା ସମୟ ଟା ମାନେ ଏତେ ସମୟ ମାନେ ପଳାଏ କି ମାନେ ସ ଆଳୁ ସନ୍ଧ୍ୟା ହୋଇଯାଏ କିନ୍ତୁ ସମୟ ଜଣାପଡ଼େ ନାହିଁ କିନ୍ତୁ ସେ ସମୟଟା ଏତେ ପରିମାଣରେ ପରିବର୍ତ୍ତନ ହେଇଯାଇଚି ଯେ ବର୍ତ୍ତମାନ ସେଇଟାକୁ ମାନେ ଖୋଜିବାକୁ କରୁତେ ମାନେ କା କାଳେ ଆଉ ପୁଣି ଥରେ ପୁନଃ ମାନେ
ସେଇଟା ତ ଭଗବାନ ଯଦି ପୁଣି ଥରେ ଯଦି କିଛି ମାଗ ବୋଲି କୁହନ୍ତି, ଯଦି ସେମିତି କିଛି ସୁବିଧା ମିଅନ୍ତା ମୁଁ ମୋର ଛୋଟବେଳ ହିଁ ମାଗି ଦିଅନ୍ତି।
କାହିଁକିନା ଛୋଟ ବେଳରୁ ଭାଇ ଯୋଉ ମଜା ମସ୍ତି ମା ମାନେ ଭାଇ ଆମେ ସ୍କୁଲ ଠକିକି ଅଧାରୁ ବି ଆମେ ପଳାଉ ମାନେ ପର୍ବ ପରବାଣୀ ଯଦି ହବ କହିଲେ ବହୁତ ଦୁଷ୍ଟ ବି ହେଇଚୁ, ବହୁତ ମଜାମସ୍ କରିୁଛୁ ବହୁତ ତୁ ଘର ଖରା ବେଳେ ତ ଭାଇ ଆମେ ମାନେ ଶନିବାର ଆମର ସକାଳୁ ହେଇ କି ଦଶଟାରେ ଛୁଟି ହବ। ଆମେ ଶନିବାର ହେଲେ ଘରକୁ ପହଞ୍ଚିଲା ବେଳେ ବାରଟା ହେଇଯିବ ଆଉ।
ଆଜ୍ଞା ନିହାତି ଭାବରେ ମାନେ ସମୟ ଏତେ ପରିମାଣରେ ମାନେ ଚେଞ୍ଜ ମାନେ ତାର ପରିବର୍ତ୍ତନ ହେଇଗଲା ଜଣା ପଡୁନି ଆଉ ସେଇ ସମୟଟା ତ ଆଉ ଖୋଜିବା ଆ ମାନେ କଷ୍ଟକର ହେଇଗଲାଣି କାହିଁକି ନା ପୂର୍ବ ଦିନରେ ଯୋଉ ଭଳି ସାଙ୍ଗସାଥି ଥିଲେ ବର୍ତ୍ତମାନ ସମୟରେ ତ ମାନେ ଅଲଗା ଅଲଗା ହେଇଗଲେଣି ମାନେ କିଏ କୋଉଠାକୁ ଚାଲିଗଲେଣି କିଏ ସହରାଞ୍ଚଳକୁୁ ପଳେଇଲେଣି ତ ପଢା ପଢି କରିବା ପାଇଁ ତ ଏମିତି ଦୂର ଦୂର ହେଇଗଲେଣି ପ୍ରାୟତଃ ମାନେ ବହୁତ କମ ପରିମାଣରେ ରହିଥିବେ ନା କଣ!
ଓ ହୋ ଖୁସି ଲାଗିଲା ଭାଇ କ
ଆଜ୍ଞା ଆଜ୍ଞା। ଆପଣଙ୍କ ସହିତ ବହୁତ ମାନେ ଭଲ ଲାଗିଲା ଖୁସି ଲାଗିଲା ଆନନ୍ଦ ମିଳିଲା। ଆପଣଙ୍କ ଦିନ ବହୁଳ ମାତ୍ରାରେ ସୁଖମୟ ଯାନ ହଉ। ଭବାନଙ୍କୁ ମୁଁ ପ୍ରାର୍ଥନା କରୁଛି।